ହୁଁ।
ଆଉ କଣ କରୁଚନ୍ତି?
ଶୋଇପଡିଚି କଣ କରିବି ଆଉ।
ହୁଁ ତମେ ଆଉ ଫିଲିମ୍ ଫିଲିମ୍ ଦେଖିବାକୁ ଯାଅ ନା, ନା ଯାଅନି?
ନାଇଁ।
ତମକୁ ସବୁଠାରୁ କଣ ଦେ
ତାା ବ କଣ ଦେଖିବାକୁ ଭଲଲାଗେ, ମତେ ଗୀତ ଶୁଣିବାକୁ ଭଲ ଲାଗେ କିଛି ଦେଖିବାକୁ ଭଲଲାଗନି। କାର୍ଟୁନ ଦେଖିବାକୁ ଭଲଲାଗେ।
କାଟୁନ୍?
ହୁଁ ମୋଟୁ ପତଲୁ। ଏ ଛୋ ଛୋଟ ପିଲା ବି ଛୋଟ ପିଲାମାନେ ଦେଖିପାରିବେ ବଡ ପିଲାମାନେ ଦେଖିପାରିବେନି ତ। ସମସ୍ତେ ଦେଖିପାରିବେ। ଆରେ ଏମିତି ଯୋଉ ଖାଇବା ଟାଇମରେ ସେମିତ୍ ତ ଫୋନ ଧରିକି ଖାଇହବନି ଟିଭିଟା ଅନ୍ କରିଦେଲୁ ଦେଖିଲୁ
ଶୁଣ ଗୋଟେ କଥା କହିବି ଖାଇଲା ବେଳେ ଆମେ ଅ ଅନ୍ୟ ଆଡେ କୁଆଡେ ନଜର ଯିବାଟା ଭଲ ନୁହଁ।
ସେଇଟା ଠିକ୍ କଥା ସେଟା ଭାତ ଉସ୍ ଶୁଣ ଭାତ ଖାଇବା ଟାଇମରେ କିଛି ଦେଖେନି କିନ୍ତୁ ସକାଳେ ମୁଢ ଖାଇବା ଟାଇମ ରେ ମୁଁ ଦେଖେ ହଁ ଡେଲି ହେଁ ହୁଁ।
ହଉ ଏବେ ମାନେ ଆଜି କଣ ଆଉ ରାତିରେ ଖାଇବାକୁ ହବ ତମର ଆଇଟମ?
ରାତିରେ ରୁଟି ସିମେଇ ଆଉ କଣ କରିବା ଭାଇଙ୍କ ପାଇଁ ଭାଜ ଭୁଜି କରିବାକୁ ପଡିବ। ହୁଁ ଖାଇବେ। ଆ କି ସେମିତି ଗୋଟେ ଦେଇ ଖାଇ ପାରନ୍ତିନି। ଆଉ ସିମେଇଟା ଟିକେ ମିଠା ଲାଗିବ ନା ମିଠା ଟା ମତେ ଭଲ ଲାଗେ ସେମାନଙ୍କୁ ଏତେ ଭଲ ଲାଗେନି।
ହଉ ଗୀତ ଶୁଣିବାକୁ ଯଦି
ମୁଁ ଗୀତ ଗାଇ ଏନ ଗୀତ ଗାଇବିନି। ମୁଁ ଶୁଣିବି କିଛି।
ତମେ ବୋଧେ ମୋ ସହିତ କଥା ହୋଉଚ
ହଁ। କଣ ଖାଇବି ଏଇଠି ଥଣ୍ଡା ଧରି ଦୋଉଚି।
ରାଃତିରେ ଥଣ୍ଡା ଧରୁଚି ଆଉ ଥଣ୍ଡା ତ ତମର ଏଇ ଯୋଉ ତମର ଏତେ ଯୋଉ ଭଲ ଭଏସଟା।
ନାଇଁ ଭଲ ଭ‌ଏସ୍ ଖରାପ ହୁଏନି। ହୁଁ ଭଲ ଭେଏସ୍ ହିଁ ନୁହେଁ। ଘରେ ବି ଭ‌ଏସ୍ ପାଇଁଁ ଗାଳି ଶୁଣୁଚି ମୁଁ। ସନ୍ଧ୍ୟା ବେଳେ ଚେଁ ଚେଁ ଡାକିଲା ଚିଲେଇଲା।
ହେ ତମ ସତରେ ତମ କଥାଟା ଶୁଣିବାକୁ ଭଲ ଲାଗୁଚି।
ହୁଁ ଫୋନରେ ଶୁଣା ଯାଉଛି। ପାଖରେ ରହିଲେ ଗାଳିବ।
ନାଁ ନାଁ ଫୋନରେ ହିଁ ଜଣା ପଡିଯାଉ ଓରିଜିନାଲ ଭଏସଟା ସମସ୍ତଙ୍କର ମୋଟା ଥାଏ ଯେତେବେଳେ ମାନେ ଫୋନରେ ହିଁ ବୋ ଆହୁରି ମୋଟା ଶୁବିବ ଏତିକି ଜାଣିଥା। କାରଣ ଆମେ ସଫ୍ଟୱାର ଇଞ୍ଜିନିୟର ପିଲା ସବୁ ଜାଣିଚୁ ହେଲା।
ଆଚ୍ଛା କିନ୍ତୁ ଘର ପାଖରେ ତ ମା ବାବା ଟିକେ ଟିକେ କହିବେନି ମୁଁ ପାଟି କରନା। ସଦାବେଳେ ଚିଲେଇଲା ଏଡେ ବଡ ପାଟି ଟା।
ମା ବାପା ତ ସବୁବେଳେ ତମେ ଯଦି ପାଟି ଅଧିକ ଯୋଉ ଟିକେ କରିବ କହିବେ ସେଟା ଆମକୁ ବି କୁହନ୍ତି। ଅଭଦ୍ର ହେଇଗଲାଣି ପିଲାଟା।
ହୁଁ କାହା କଥା ଶୁଣିବାର ନାଇଁ ମୁହଁ ଉପରେ ଜବାବ। ହୁଁ ଯଦି ଚୁପ୍ ରହିଥିବୁ ଯାହା କହିନି କିଛି ନାହିଁ। କିଛି କଥାର ଉତ୍ତର ନାହିଁ କିଛି ଗୋଟେ କଥା କହୁ ପଚାରିଥିବୁ କିଛି କହିବାର ନାହିଁ। କହିଦେଇଥିବୁ ମୁହଁ ଦେଖିଲା ତ କରିବ ତ ମଣିଷ କିଏଟା କରିବ।
ମାନେ କହିଲେ କ
ଦୁଶନ କହିଲେ ବି ଦୁସି ଆମ ଘରେ ତ ସେମିତି ହୁଏ ଯଦି ବି ମା କିଛି ସେମିତି କଥାରେ ବି ତ ଯଦି କାମରେ ବି ଯଦି ମୁଁ କିଛି କାମ କ ମାକୁ ବି ଏଇ କାମ ଟା କରଲୁଣି ଯଦି କରିଦେଇଥିବି ସେଦିନ ମୁଁ କଣ କରୁଛି ବାସନ ମାଜିବାକୁ ଯାଇଛି ହେଲା। ବାସନ ମାଜିବା ସାବୁନ ଯୋଉ ଅ ସେଠି ପାଖରେ ଆଉ ଗୋଟେ ଅଲଗା ସାବୁନ ଟା ଥିଲା ମୁଁ ତାକୁ ନେଇ ମାଜି ଦେଇଛି ମା ଆସିଲେ ନାଇଁ ନାଇଁ ସେଟା ମାନେ ଆ ଠାକୁରଙ୍କ ଅଲଗା ଥିଲା ହେଲା ସେଟା ମା ଯେ ଠାକୁରଙ୍କ ପାଇଁ ରଖିଥିଲେ ମୁଁ ଜାଣିନଥିଲି ମାନେ ଠାକୁ ଠାକୁର ବାସନ ପାଇଁ ମୁଁ ସେଇଟାରେ ମାଜି ଦେଇଛି। ତାପରେ ମା ଆସୀ ଗାଳି ଦୋଉଛନ୍ତି ତତେ ମାଜିତେ କହିଲା କିଏ
ମୁଁ କଇନି କାମ କନେ ବି ଶୁଣିବି ନ କନେ ବି ଶୁଣିବି ତାଠୁ ଭଲ ନକବି ଶୁଣିବି
କାମ କରି କାହିଁ ଶୁଣିବି ନ କରି ବରଂ ସୁ ଶୁଣିନେ ଭାଇ ବାଧୀବନି।
ବାସ ଖାଲି ଧୈର୍ଯ୍ୟ ଧରି ଶୁଣିବାର ଅଛି।
ଧୈର୍ଯ୍ୟ ଟା ତ ସବୁବେଳେ ଆ ବୁ ସବୁବେଳେ ସହିବା ଲୋକଟା ହିଁ ବଡ।
ହୁଁ।
ଆଉ ତମେ ସବୁଠାରୁ କୋଉ ଠାକୁରଙ୍କୁ ଅଧିକ ମାନ?
ଭଗବାନ କିଏ ଶିବ। କାମ କରି ଏଠାରେ ବି ଶିବ ମନ୍ଦିର ଅଛି। ତାପରେ ଶୀତଳା ମନ୍ଦିର ଅଛି ଦୁର୍ଗା ମନ୍ଦିର ଅଛି କାଳୀ ମନ୍ଦିର ତାପରେ ବଜରଙ୍ଗ ମନ୍ଦିର ଆଉ କଣ କହୁନ ଏ ଯୋଉ
କଉ ମନ୍ଦିର ଅଛି କେବେ ଡାକ ଆମେ ବୁଲିବାକୁ ଯିବୁ।
ସ ଆମର ବାସନ୍ତୀ ପୂଜା ଭଲ ହୁଏ ବଡ ମେଳା ପୁରା ବହୁତ ଦିନ ଛ ପଲ ମାଦଳଦେଉ ବି ହୁଏ।
ହଉ ତାହେଲେ ତମେ ମୋତେ ୱାଟ୍ସପ ରେ ମେସେଜ୍ କରିବ ମୁଁ ଯିବି ଆଉ।
ହଉ ଠିକ ଅଛି ଆମର ଗୋଟେ ଟେ ଭଲ ଶିବ ମନ୍ଦିରକୁ ଯାଇଥିବୁ ପାଖରେ ହନୁମାନ ମନ୍ଦିର ଥିବ ସେଠିକି ବି ଟିକେ ଚାଲିଗଲୁ ପାଖରେ ପୁଣି ଯୋଉ ଭଗବତ ଟୁଙ୍ଗି କରାଯାଇଛି ଭଗବତ ଟୁଙ୍ଗୀ ସେଠିକି ଗୋଟେ ଇଚ୍ଛା ହୁଏ ଚାଲିଯାଇତେ ତାପରେ ପୁଣି ଏପଟେ ମା ଶୀତାରାମ ମନ୍ଦିର ତାଙ୍କ ମନ୍ଦିର କୁ ବି ଟି ଚାଲିଯିବୁ ପୁରା ଚାରି ମନ୍ଦିର ଭୁରିକି ପଳେଇ ଆସିବୁ। ଆଉ ଜଗନ୍ନାଥ ମନ୍ଦିର ବି ଅଛି ରାସ୍ତା ପାଖରେ କିନ୍ତୁ ହେଟା ଟିକେ ଦୂରୁ ଏଟା ଆମ ଘରକୁ। ହୁଁ ଆମେ ଯାଉ ଯୋଉ ପଞ୍ଚୁକ ଟାଇମ ରେ ପଞ୍ଚୁକ ଟାଇମରେ ପୁରା ସବୁ ମନ୍ଦିର ଭଲ ସେ ବୁଲୁ। ହଁ। ପାଞ୍ଚଟା ବେଳେ ଉଠି
ଆମର ଏପଟରେ ଗୋଟେ ସେଇ ଟାଇମରେ ହରିହର ମେଳା ହୁଏ। ମାନେ ଗଡିଆ ଭିତରେ ଠାକୁର ଥାନ୍ତି ସେଇଦିନ ଗୋଟେ ପୋଲ ପଡେ ମାନେ ବାଉଁଶରେ ବ୍ରିଜ୍ ହୁଏ ଲୋକ ସେଇଥିରେ ଯାଇକି ଦ
ମାନେ ଗଡିଆ ବିନ୍ଧିରେ କିଷ ମାନେ ମନ୍ଦିର କରାହେଇଛି ନା ସେମତି ରଖନ୍ତି ନା କେମିତି?
ମାନେ ହଁ ଗୋଟେ ଖୁଣ୍ଟ ଭଳିଆ ହେଇକି ତା ଦିହରେ ମନ୍ଦିର କରା
ଆଛା। ସେଠିକି ପୂଜା କରୁ ତା
ହଁ ହରିହର ମେଳା।
ସବୁ କଥା କହିବି କାହା ଚାକିରି ଯିବା ଦରକାର।
ଆମର ଏପଟରେ ସେଇଟା ଫେମସ ଆଉ।
ହୁ
ଆଉ ଭାଇ କୁଆଡ଼େ ଯାଇଛନ୍ତି ବୋଧେ?
ହୁଁ ଭାଇ ମାର୍କେଟ କୁ ଯାଇଛନ୍ତି।
ବାବା ଘରେ ଅଛନ୍ତି ନା ବା ବାହାରକୁ ଯାଇଛନ୍ତି?
ବାବା ଘରେ ଅଛନ୍ତି କଥା ହଉଛନ୍ତି କା ସହିତ ସାଉଣ୍ଡ ଶୁଣା ଯାଉଥିବ।
ହୁଁ ସେଇଟା ତ ସମତଙ୍କ ଘରେ ଆଉ।
ହଁ ତମେ ଧୀରେ କଥା କୁହ? କଥା କହିହବନି ନି କି? ହଁ ଏତେ କୁହ ଟିକେ ଧିରେ କୁହ। ଉଁ କଥା କହୁଛନା ଝଗଡ଼ା ଲାଗିଛ? ମୁଁ ତ ଘରେ କନଫ୍ୟୁଜ୍ ହେଇଯାଏ ଆମ ଘରେ।
ହୁଁ ବା ବାବା ମାନେ ଟିକେ ବାବା ମାନେ ଟିକେ ଅଧିକ ବଡ ପାଟିରେ କଥା ହୁଅନ୍ତି ଆଉ।
ଯଦି ବି କିଛି କହିଦେଇଥିବ ବାବା ଟିକେ ଧୀରେ କଥା କଥା ହି ହୋଉଛି ଆଉ କେତେ ଧୀରେ ହେବି ନୂଆ ବୋହୂ ନୁହଁକି।
ଏହେ ହା ହା।
ଧୀରେ ଧୀରେ କଥା ହେବି।
ତମର ସେପଟରେ ଟ୍ରେନ୍ ଲାଇନ୍ ପାଖରେ ନା ବହୁତୂ ଦୂରରେ?
ହୁଁ ପାଖରେ ଟିକେ ଦୂର ଅଛି।
ତଥାପି କେତେ କିଲୋମିଟର ହବ?
ଆମ ଘରଠୁ ହଁ ଆଠ କିଲୋମିଟର ଆଠ ନଅ ଏମିତି।
ତମର ଏସ କୋଉ ଷ୍ଟେସନ୍?
ଆମର ଜଳେଶ୍ଵର ଜଳେଶ୍ଵର ଟେ ଜାଣିଛନ୍ତି? ଣି ସାର ପ ହୁଁ। ହା। ଆଜ୍ଞା।
ଆମର ପୁରା ବାରି ପଛ ଫଟ ଦେଇକି ଯାଇଛି ଟ୍ରେନ ଲାଇନ।
ଭଲ ଆ ଭଲ କିନ୍ତୁ ରାଗ ଲାଗୁଥିବ ଯେ ସାଉଣ୍ଡ ସଦାବେଳେ ଶୁଣିଲେ।
ତମେ ଯେତେବେଳେ ଏହି ପଟରେ ଜଳେଶ୍ଵରରୁ ଆସିବ ଜ ଜଳେଶ୍ଵର ମେମୋ ହେଉ କି ଆମର ଯୋଉ ଭୁବନେଶ୍ୱର ବାଲେଶ୍ଵର ମେମୋ ହଉ ସେଥିରେ ଯେତେବେଳେ ଆସ ଥିବ ତମେ ସେଇଠୁ ହାତ ହଲେଇବ ମୁଁ ଦେଖିବି ତୁମକୁ।
ହଉ ଠିକ ଅଛି।
ମୁଁ ପା ଘରେ ଥିବି। ଚିହ୍ନିପାରିବୁ ତ ତମକୁ ଦେଖି ଯିବା ଏଥିରେ ତମେ ସେଇ ତ
କେ ଡି ପି ଓହୋ ହଁ।
ନା ଆଉ?
ଡି ପିରେ ସେମିତି କିନ୍ତୁ ଅରିଜିନାଲରେ ଯାହା ହେନେ ବି ଏମିତି ରୁ ଫଟୋରୁ ଦାଗ ମୁହଁରେ ରୁହେନି। କିନ୍ତୁ ଅରଜିନାଲ ମୁହଁରେ ଦାଗ ଥାଏ।
ସେଟା କିଏ ଜାଣିନି ସେଟା ସମସ୍ତେ ଜାଣିଛନ୍ତି କିନ୍ତୁ କିନ୍ତୁ ମୋର ସବୁବେଳେ ମୁଁ କିଛି ମୋର ସବୁବେଳେ ଦେଖିବ ଡିି ପି ଯେମିତି ଦେଖିବ ମତେ ଦେଖ
ଆଚ୍ଛା ଭଲ କଥା ସେମିତି ସେମତି ରହିବା ବି ଭଲ।
ମୁଁ କିଛି ବି ମାରିବା ପାଇଁ ମତେ ଭଲ ଲାଗେନି। ପାଉଡର ବି ଭଲ ଲାଗେନି ମାରିିବା ପାଇଁ। କେବଳ ସ୍କୁଲ ଟାଇମ ରେ ଯେତେବେଳେ ଷଷ୍ଠ ଵାଲା ପଢ଼ୁଥିଲି ସେଇ ଟାଇମରେ ମାରି ହେଇଯାଏ।
ହୁଁ ମାନେ ମୁହଁ ରେ କିଛି ଲଗେଇ ଦୋଉଥା।
ହୁଁ ପାଉଡର ହଚ ଯୋଉ ମୁ ସେଇଟା ଶ ଷ୍ଠ ପଢ଼ିଲାବେଳେ ମୁଁ ଟିକେ ସେତେବେଳେ ଛୋଟଛୁଆ ଥିଲି ନା।
ହୁଁ।
ହ
ନାଇଁ ମତେ ସଜେଇବା ପାଇଁ ଜମା ଇଚ୍ଛା ହୁଏନି ବାକି ସେଇ ଯୋଉ ଫଟୋଟା ରଖିଛି ସେଟା ରିମିନି ମଡନି ହେଇଛି। ସେଥିପାଇଁ ସେଟା ସେମିତି ଦେଖା
ତମେ ତାହେନେ କିଛି ୟୁଜ କରନି?
ନାଇଁ। ଏତେ ସମୟ କିଏ ଲଗେଇବ ମ ଏ କିଏ ମୁଁ ଜାଣିନି ସଜବାଜ। ମୁଁ ଯଦି ଲିପଷ୍ଟିକ ଲଗେଇଦେବି ଏପଟେ ସେପଟେ ଏକାକାର ହେଇଯିବ। ହୁଁ ଲଗେଇନି ଏତିକରେ ସେମତି ଯଦି କେବେ ପୂଜା ପର୍ବର ସଜେଇବାକୁ ଇଚ୍ଛା ହେଲା ଇଚ୍ଛା ତ ହୁଏନି କିନ୍ତୁ ସାଙ୍ଗମାନେ, ଆମର ଏମିତି ଯାଉଚି ତୁ ସେମତି ଯିବୁ କିସ ହଉ ପାରିବ ତ ଟାଇମଅଛି ସଜ କରିଦିଅ, ମୁଁ ନିଜେ ହେଇପାରିବିନି।
ହଉ ଆସ କେବେ ମୁଁ ଏପଟରେ ଆମର ନେଇକି ଯିବି ଭୁବନେଶ୍ଵର। ଏକ୍ସପ୍ଲାନେଟର ମୁଭି ଦେଖିବାକୁ।
ତାପ ତା ମତେ ତ ଘର ପାଖରେ ଏଇଠୁ ମାର୍କେଟ ଗଲେ ବି ଦୁଇତେ ପରମିସନ ମାଗିବାକୁ ପଡେ, ସେତେବାଟ ଯିବି
ଭୁବନେ ଭୁବନେଶ୍ଵରରେ ଆମର ଘର ଅଛି ଆରାମରେ ଯିବ ରହିବ ମୁଭି ଦେଖିବା ଏକ୍ସପ୍ଲାନେଟରେ।
ନାଇଁ ଆମ ଘର ପାଖରେ, ଉଁ ମାମା ଛାଡନ୍ତିନି ସେମତି କୁଆଡେ।
ଛାଡି ଆସ୍ତେ ଆସ୍ତେ ପାଠ ପଢ, ବଡ ହେଇଯାଅ ଛାଡ଼ି ମାନେ ଚାକିରୀ ଫାକିରି ଗୋଟେ
ହଁ ସେଇଟା ତ ଠିକ କଥା। ଏବେ ଯା ହେନେ ବି
ବାବା ବାପା ମା ଆମ ପାଇଁ ବହୁତ କିଛି କରିଛନ୍ତି ଆମେ ତାଙ୍କ ପାଇଁ କିଛି କରିବା ନା ଆଉ।
ହୁଁ।
ଗୋଟେ ପେଚାଟେ ଗୋଟେ ବସିଛି ଗୋଟେ ଉଠିବ ପରେ। ସିଏ ମତେ ସିଏ ମତ ତେ ଅନେଇଛି।
ଆମ ଘର ପାଖରେ ମୁଁ ଜଣଙ୍କ ଆକୁ କ୍ଷୀର ଆଣିବା ପାଇଁ ଯାଏ, ତାଙ୍କର ଗୋଟେ ପେଚା ରଖିଛ ଚନ୍ତି ହେଲା, ଦୁଇଟା ପେଚା ରଖିଥିଲେ। ବହୁତ ଭଲ ସେ ସେବା କର ନାଇଁ କଳା କଲର। ମାନେ କଳା କଲର ତାଙ୍କ ଗଛରେ ଥିଲା, ନାଇଁ ତାଙ୍କ ଗଛ ରେ ଥିଲା। ଚାରିଟା ଛୁଆ ମାନେ ଗଳି ପଡିଥିଲା ହେଲା, ତ ତାମାନେ ଚାଲି ପାରୁଥାଇନି ଉଡି ବି ପାରୁଥାନ୍ତିନି। ତାଙ୍କୁ ରଖିଥିଲେ ସେଇନୁ ତିନିଟା ସେ ମରିଯାଇଛନ୍ତି ଜଣେ ଅଛି। ତାଙ୍କ ଘର ମାନେ ବହୁତ ଭଲ ଲାଗେ। ତାଙ୍କ ଘରକୁ ଆଜି ଯାଇ ରାତିରେ।
ହଁ ହଁଁ ଜାଣିଛ
ହଁ ଶୁଣ ତାଙ୍କ ଘରକୁ ମୁଁ ଗଲେ, ତାଙ୍କର ଗୋଟେ ବିଲେଇ ଅଛି ତାଙ୍କର ସ ସବୁ ବିଲେଇ ବି ଅଛି, କୁକୁର ବି ଅଛି, ଆଉ କଣ ପେ ଚା ବି ଅଛି। କୁକୁର ତ ମତେ ପୁରା ଫାଷ୍ଟ ମୁଁ ସେପଟେ ଯୋଉଁ ଥରେ କଲେଜରୁ ଘର ପାଖକୁ ଆସୁଥିଲି ଏକାବେଳେ ତିନିଟା କୁକୁର ମୋ ମୁଣ୍ଡ କାମ କରୁନି ପୁରା, ସେମାନେ ଯୋଉ ଭାଉ ଭାଉ କରିକି ଆସିଲେ ମୋ ସାଙ୍ଗଟାକୁ ପଛରେ ସିଏ ତା ଘରକୁ ଡୁକି ଯାଇଛି, ମୁଁ ଆଉ ଆଡକୁ ଆମ ଘରକୁ ଆସି ମୁଁ ଆଉ ମୋ ସାଙ୍ଗକୁ ଡ଼ାକି ଦୌଡିଛି। ମି
ଏମତି ବିଲେଇ ଆଉ ପେଚାକୁ ବି ଡରିଗଲ?
ନାଇଁ ବିଲେଇ ହେଇଛି ନା, କୁକୁର ତିନଟା କୁକୁର। ଆଗରୁ ଏପଟୁ ପଛରୁ ସେଇ ଆଉ ସେପଟେ ସେଇଟି ବେଡା, ମୁଁ କେଆଡକୁ ଯିବି ମୁଣ୍ଡ ପୁରା ଖରାପ। ମାନେ କାମୁଡି ଦେବେ ଆଜି ଏମାନେ।
ତାପରେ ତାପରଠୁ ଗଲି ଏମତି ଭୁବୁ ଡ଼ାକୁଥାନ୍ତି, ତାପରେ ଯେତେବେଳେ ତାଙ୍କ ଘରକୁ କ୍ଷୀର ଆଣିତେ ରେଗୁଲାର ଗନି ତାଙ୍କର କୁକୁର ମତେ ଚିହ୍ନି ନେଲା। ତାଇ ମୁଁ କହୁଥାଏ ଯେଠି ମା ତମର କୁକୁର ମତେ ଚିହ୍ନି ପାରୁନି ସଦାବେଳେ ରେମତି କରୁଛି। ଆ ହଁ ସେ ନୂଆ ଲୋକ ନା ଚିହ୍ନି ପାରୁନି। ହେବେ ମାନେ ସେମିତି କରେନି। ଆ ତାଙ୍କ ଘରକୁ ଆଜି ମୁଁ ଯାଇଥିଲି ତାଙ୍କର ଗୋଟେ ବିଲେଇ ଛୁଆ ଅଛି, ତାଙ୍କ ବିଲେଇ ଛୁଆର ମାନେ ଦେହ ଭଲ ନାହି ଜୋର ହେଇଛି ହେଲା। ତ କେତେ ସୁନ୍ଦର ସେବା କରୁଛନ୍ତି ଦେଖିଲା ବେଳକୁ ବହୁତ ଖୁସି ଲାଗୁଛି।
ଓହୋ ମୁଁ ଜଣେ ମୁ ପୁଡ଼ିଙ୍କ ଭାଇ ସି ଅଜଗର ବି ରଖିଛନ୍ତି ଗୋଟେ
ଅଜଗରେ ରଖିଛନ୍ତି। ହଉ ଠିକ ଅଛି ଆଉ ଗୋଟେ କଲ୍ କର ତେର ମିନିଟ୍ ହେଇଗଲା।
ତାର ଅଟୋମେଟିକ କଟିବ। ହ୍ୟାଲୋ